ହ୍ୟାଲୋ
ହଁ ଶୁଣାହଉଛି ମୋ କଥା?
ହଁ ହଁ ମୋ କଥା?
ହଁ ହଁ ଆସୁଛି ପୁରା କୁହ।
ସେ ବର୍ଷ ର୍ଷା ହଉଛି ନା ତ ସେଥିପାଇଁ ନେଟୱାର୍କ ହିଁ କଟିଯାଉଚି, ତ ସେ ଆପେ ଆପେ କଲ୍ ହିଁ କଟିଯାଉଛି ସେଥିପାଇଁ।
ହଁ ସେୟା ତ ଇସ୍ୟୁ ହଉଛି ଆଉ କଣ କରିବା।
ହଉ ଏମିତି ବି ଆମ ପାଖରେ ଆଉ ଟାଇମ୍ ବି ନାହିଁ ଯେ ଆଉ କୋଉଦିନ ଆମେ କରିହବ।
ହଁ ହଁ ଆଉ କଣ କହୁଛ କହ?
ହୁଁ ତମେ କୁହ ଯଦି ମୁଁ ଶୁଣୁଛି ଆଉ।
ଆମର ଏଠି ମୁଁ ଖାଲି ଝରକା ପାଖରେ ବସିଚି ଏବେ ପୁରା ସିନେରୀ ଦେଖୁଛି ଆମର ବିଲ ବାଡ଼ିରେ ସବୁ ଯେମିତି। ପୁରା ବଢିଆ ଦେଖାଯାଉଛି, ଏବେ ଖାଲି ବର୍ଷା
ବର୍ଷା ହଉଥିବ ଚାରିଆଟେ ପୁରା ସବୁ ସବୁଜ ସବୁଜ ଦେଖାଯାଉ
ହଁ ହଁ ପୁରା ଦେଖାହଉଛି ତା ସାଙ୍ଗକୁ ଏଇଟି ମୁଁ ତଳେ ଦେଖୁଛି ଛୋଟ ଛୋଟ ଚଢ଼େଇ ଗୁଡ଼ାକ କଣ ସେଠି ବୁଲୁଚନ୍ତି। ସେ ପୁରା ବର୍ଷାରେ ଡ୍ୟାନ୍ସ କରୁଛନ୍ତି ଏଇଠି।
ହଁ
ଆଉ କଣ ତମେ ସବୁ କୁଆଡେ ବୁଲାବୁଲି କରିବାକୁ ଯାଇଛ?
କୁଆଡେ ଯାଇନି।
ଆଉ ତମର କଲେଜ୍ ସବୁ କେମିତି କଣ କଟିଲା ମାନେ ଆ, ହେଁ କଲେ କଲେଜ୍ ତ ଏବେ ତମେ କଲେଜରେ ଅଛ ବୋଧେ?
ହଁ
ହଁ, ତ ସ୍କୁଲ୍ କେମିତି କଟିଥିଲା କୁହ? ସ୍କୁଲଲ୍ କେମିତି କଣ ଥିଲା ଆଜି?
ସ୍କୁଲ୍ ଛୋଟବେଳଠୁ ମସ୍ଥ୍ ଥିଲା। ଛୋଟବେଳଠୁ ଆମର ପଞ୍ଚମ ଯାଇଁ ଆମେ ଗୋଟେ ସ୍କୁଲରେ ପଢ଼ିଥିଲୁ। ତ ସେଠି ଆମେ ଏମିତି ସାଙ୍ଗସାଥି ଥିଲୁ। ତାପରେ ଛୋଟବେଳୁ କଣ କଥା ମୋର ମନେ ନାହିଁ ବାସ୍, ତାପରେ ଯେତେବେଳେ ଷଷ୍ଟରୁ ଦଶମ ଡଲ୍ କୁ ଆସି ସ୍କୁଲକୁ ଗଲୁ, ଫାଷ୍ଟଫୁଡ଼କୁ ତ ତ ଆମର ଛଅ ଜଣଙ୍କର ଗୋଟେ ଗ୍ରୁପ୍ ହେଇଥିଲା ଝିଅ ପିଲାଙ୍କର ସାଙ୍ଗମାନେ ଥିଲୁ ଆମେ।
ତ ଆମର ହୋଉ ଆ ଏମତି ସବୁ ଆମେ ସାଙ୍ଗ ଥିଲୁ, ହେଲେ ଯେତେବେଳେ କ୍ଲାସ୍ ଗୋଟେ ଗୋଟେ ବଢ଼ି ଚାଲିଲା ତ ଆମର ଗ୍ରୁ ଗ୍ରୁପ୍ ରୁ ଗୋଟେ ଗୋଟେ ଝିଅ କମି ଚାଲିଲେ।
ଆଚ୍ଛା
ହେଲା, ହ୍ୟାଲୋ।
ହଁ ହଁ ଶୁଣୁଛି ପା।
ହଁ ହଁ ସେଇ, ତ ଏମିତି ଚାଲିଲା ତାପରେ ଏମିତି ଅଷ୍ଟମରେ ପଢୁଥିଲି କୋରନା ଆସିଲା। ସେବଠୁ ଆଉ ସାଙ୍ଗସାଥି ଏମିତି ଆଉ ଏତେ ରହିଲେନି। ତାପରେ ନବମରେ ଏବେ ଟୋଟାଲ୍ ମାନେ କ୍ଲାସ୍ ହେଇନି। ଦଶମ ରହିଲା। ଦଶମ ବାକି ରହିଲା। ସେଇଥିରେ ହିଁ ଯେହେତୁ କରୋନା ପରେ ଆମେ ଆ ତ କୋରୋନା ପରେ ବି ଯେହେତୁ, ଆମର କଣ ହୁଏନା? ସୋସିଆଲ ଯୋଉ ଡିଷ୍ଟାନ୍ସ ଥିଲା କେମ୍ ତି, ଗୋଟେ ବେଞ୍ଚ୍ ରେ ଦି ଜଣ ଲେଖା ବସଉଥିଲେ।
ହଁ ସେତେବେଳେ ଆଉ ମଜାମସ୍ତି ବି ହେଇ ପାରିନଥିବ।
ହେଲାନି, କଣ ହେଲା ନା, ମୋର ଏ ସେକ୍ସନ୍ ଥିଲା।
ହଁ।
ହେଲା, ତ ଆମ ଗ୍ରୁପ୍ ରେ ଥିଲୁ ଯଉ ଛଅ ଜଣ ଯାକ ଝିଅ, ସବୁ ଯାକ ଏ ସେକ୍ସନ୍ ରେ ଥିଲୁ। ଆମକୁ ଏମିତି ସେମାନେ ଗୋଟେ ଗୋଟେ ବେଞ୍ଚ୍ ରେ ବସେଇଲେ ଯେ ଲାଷ୍ଟୁ ମୁଁ ବଳି ପଡ଼ିଲି, ଏ ସେକ୍ସନ୍ ରେ ଆଉ ଜାଗା ହେଲିନି। ବି ସେକ୍ସନ୍ କୁ ଗଲି।
ଓହୋ, ଏମିତି ବି ସିଚୁଏସନ୍ ମିଳିଥିଲା ତମକୁ। ତାହେଲେ ତମର ତ ଏ ସେକ୍ସନ୍ ରେ ସବୁ ସାଙ୍ଗ ଥିବେ ନା। ବି ସେକ୍ସନ୍ ରେ ତ କେହି ନଥିବେ?
ନା ନା, ମୁଁ ଆଉ ଗୋଟେ ଆମରି ଏ ଗ୍ରୁପ୍ ର ଝିଅଟା, ତ ସିଏ ବି ବି ସେକ୍ସନ୍ କୁ ଗଲା। ଆମେ ଦି ଜଣ ରହିଲୁ। ହେଲେ ସେତେବେଳେ ତାର ମୋର ଝଗଡ଼ା ହେଇଯାଇଥିଲା।
ଆଛା।
ହଁ ତ ସେମିତି ଆଉ, ମୁଁ ପା ସେମିତି ଯାଏ, ମୁକ ବଧିରଙ୍କ ଭଳିଆ ବସେ, କ୍ଲାସ ସାରେ ଆସେ। ଏମ୍ ତି ହୁଁ।
ତାହେଲେ ପୁରା, ପୁରା ବୋର୍ ହେଇଯାଇଥିବ ନା ସ୍କୁଲ୍ ଟା।
ହଁ, ପୁରା ବୋର୍ ହବାରେ କଥା ନାହିଁ। କାହିଁ ନା ବି ସେକ୍ସନ୍ ରେ ଆମର ଟିକେ ଭଲ ପିଲା ନଥାନ୍ତି। ମାନେ ପଢ଼ା ପଢାକୁ ଛୁଆ ନଥାନ୍ତି। ହୁଁ ହଁ ହୁଁ, ତ ମୁଁ ଯାଇଚି ଏ ସେକ୍ସନ୍ କୁ ବି କୁ, ତ ଫ୍ରଣ୍ଟ୍ ବେଞ୍ଚ୍ ରେ ବସେ। ତ ମ୍ୟାମ୍ ଆସିବେ, ସେ ପିଲା ଗୁଡ଼ାକ କେହି ପଢ଼ନ୍ତିନି, ପଛରେ ସବୁ ତାଙ୍କର ଖେଳୁଥାନ୍ତି। କିଏ ଖାଉଥାଏ। କିଏ ଯାହା କରୁଥାଏ, ଶୁଣନ୍ତିନି କଥା ମ୍ୟାମ୍ ଆସିବେ, ମୁଁ ଫ୍ରଣ୍ଟ୍ ରେ ବସିଥିବି, ମ୍ୟାମ୍ ମତେ କେବଳ ଏକୁଟିଆ ପଢ଼େଇକି ଯାଆନ୍ତି।
ଓହୋ। ଯାହା ହଉ ତମେ ପଢ଼ା ପଢ଼ି କରୁଥିଲ। ଆଉ କଣ ରୋଷେଇ ଫୋଷେଇ ଜାଣିଚ?
ରୋଷେଇ ଏମତି ବେଶି କିଛି ଆସେନି, ଅଳ୍ପ ଅଳ୍ପ ହିଁ ଜାଣିଚି।
ମାନେ ତମେ ଯଦି ଏକାଟିଆ ରହିବ କରିକି ଖାଇ ପାରିବ ତ?
ହଁ ହଁ। ସେତିକି, ସେତିକି ଅଛି ଯେ, ଏକୁଟିଆ ରହିଲେ ଖାଇପାରିବି। କି ଯଦି ଅଛି ଜଣେ ତାକୁ ବି କରିକି ଖୋଇପାରିବି। ଏତିକି ଯାନ୍ ଚି।
ଆଛା, ତାହେଲେ ତ ଭଲ କଥା।
ହୁଁ, ସେତିକି ତ ଜାଣିବା ଦରକାର ନା? ହଁ, ତମେ ଯେମିତି ତମେ ହଁ, ତମେ ଯେମିତି ଚିକେନ୍ ବନେଇ ଦଉଚ କି କଣ, ତ ସେଟା ମତେ ଆସେନି।
କଣ କହିଲ? ହାଲୋ। ହାଲୋ।
ହାଲୋ।
ତମ କଥା କଟୁଚି, ଟିକେ ଆସ ନେଟ୍ ୱାର୍କ ଏରିଆକୁ।
ହାଲୋ।
ହଁ, ଶୁବା ହେଲା କୁହ ଏବେ?
ହୁଁ, ଏଇଆ କରୁଥିଲେ, ସେମିତି ଅଳ୍ପ-ଅଳ୍ପ ଆସେ ଆଉ। ତମକୁ
ହଁ ମୁଁ ତ ଜାଣିଛି ସବୁ ପାଖାପାଖି ସବୁ ଜାଣି ସେ ହଁ ମୁ ହଁ ପାଞ୍ଚ ବର୍ଷ ଭଳିଆ ବାହାରେ ରହିଲି ବାହାରେ ମାନେ ଏ କଲେଜ୍ ରେ ବି ବାହାରେ ପଢ଼ିଲି ତାପରେ ଅଫିସ୍ ଜବ୍ କରୁଥିଲି ସେଠି ବି ବାହାରେ ରହିଲି। ମୁଁ ସବୁ ପାଖାପାଖି ରୋଷେଇ ସବୁ ଜାଣିଛି କିନ୍ତୁ ମ ତେ ଟିକେ ଆଇଁଷଟା ଭଲ ଲାଗେ ଯୋଉ ମାନେ ଭଲ କରିବାରେ ମାନେ ଚି ଚିକେନ୍ ଟା ଖାଏନା ଚିକେନ୍ ତ କରିନି ସେ।
ହଁ ଆମର ଚିକେନ୍ ହୁଏନି କି ଖାଆନ୍ତିନି। ହେଲା ତ ମୁଁ ସେଇଟା ସେଥିପାଇଁ ନୁ ମତେ ସେମିତି କିଛି ଭଲାଗେନି ମୁଁ ବାସ୍ ଯାହି ମିଳେ ଖାଇଦିଏ।
ଯାହା ମିଳିବ ଖାଇଦବ
ହଁ।
ବାହାରେ ତ ଯୋଉ ବାହାରେ କିଛି ଖାଇବାକୁ ଭଲ ଲାଗେ ନା ଘରେ ଖାଇବାକୁ ଭଲ ଲାଗେ?
ଘର ଖାଇବା। ଲୋ।
ହଁ ଶୁଣୁଛି କୁହ
ତମକୁ କଣ ପସନ୍ଦ ଦିଦି?
ମତେ
ମତେ କଣ ମତେ ତ ଖାଲି ସେ ନନ୍ ଭେଜ୍ ହିଁ ଭଲ ଲାଗେ ହଁ ସେଇ। ଏଇ ଚିକେନ୍ ଅଣ୍ଡା ଉଁ ମୁଁ ମଟନ୍ ଖାଏନି। ଆଉ ସବୁ ଖାଏ ସବୁ ଖାଇପାରିବି। ମୁଁ ଜାଣିନି ମୋ ପାଇଁ ଛୋଟ ବେଳୁ ମୋ ଭାଇର ମୋର ମେ ଥରେ ଖାଇଥିଲୁ ତ ସିଏ ଫାଷ୍ଟ୍ ଛାଡିଦେଲା ଛାଡିଦେଲା କଣ ତାକୁ କଣ ଭଲ ଲାଗିଲାନି କ ବାନ୍ତି ଫାନ୍ତି ହେଲା ଛାଡିଦେଲା
ହୁଁ,
ତ ସେଠୁ ତାପରେ ଗୋଟେ ଥର ରଜରେ ଆମ ଘରେ ହେଇଥିଲା ତ ମୁଁ ସେଠୁ ତାକୁ କଣ କହିଲିି ଏଁ ମିଛେରେ ମାନେ ଘରେ ମନ୍ ଦୁଖ କଲେ ନା କହିଲେ ପୁଅ ଟା ଖାବ। ସିଏଟା ଆମ ଛୁଆ ଗୋଟେ ଖାଇବନି ମଟନ୍ ଆମୁକୁ ଭଲ ଲାଗିବନି ମୁଁ କହିଲି ତମେ ବ୍ୟସ୍ତ ହୁଅନା ମୁଁ ତମକୁ ଖୁଆ ମୁଁ ତାକୁ ଖୁଆଇଦେବି। ମୁଁ ତାକୁ ସେଇଠୁ ସେ ଛୁଆଟା ହେଇଥିଲା ତ ମିଛେରେ ଚିକେନ୍ କହି ଖୁଆଇଦେଲିି। ତ ତାର କିଛି ହେଲାନି ସେଇଦିନ ସେ ସେଇଦିନ ଠାରୁ ପାଞ୍ଚ୍ ସାତ ଦିନି ଖଣ୍ଡେ ବାନ୍ତି ଫାନ୍ତି ପରା ହେଲା ତାପରେ ତା ଦେହ ଖରାପ୍ ହେଇଗଲା ତ ତା ପରଠାରୁ ମୋର ବି ଗୋଟେ ଆଉ ଇଛା ହେଲନି ଖାଇଆ ଲାଗି ତ ଆମେ ଦି ଜଣ ଭାଇ ଭଉଣୀ ଖାଉନାଉ ଗତ ପନ୍ଦର ବର୍ଷ ଖଣ୍ଡେ ହେଇଗଲାଣି।
ହଁ ସେ ଯାର ମାନେ ଦେହେରେ ଯାଏନି ସିଏ ଆଉ ଯିବନି ବି ଏମତି।
ହଁ। ତାପରେ ଆଉ ଇଚ୍ଛା ବି ହେଲାନି ଆଉ ସେବେଠାରୁ ଆମେ ଆମ ଘରେ ଯେତେ ତମେ ଆଣିକି ଥୋଇଲେ ବି ଆମର ନା ଲୋଭ ହୁଏ ଖାଇଆ ଲାଗି ନା ଇଛା ହୁଏ କିଛି ବି ନାଇଁ।
ଆସିବନି ସେ ତ ସ୍ମେଲ୍ ଟା ଭିତରେ ଅଛି ନା ସେ ଜିନିଷର। ମୁଁ ବି ସେମ୍ ତି। ମୁଁ ବି ସେମିତି ମୁଁ ଚିକେନ୍ ଖାଇଦେବି ଅଣ୍ଡା ଖାଇଦେବି ଏସବୁ ଖାଇଦେବି। ବାସ୍ ମଟନ୍ ସହିତ ମୋର ପଡେନି ଛୋଟବଳେ ସେ ଥରେ ଖାଇଥିଲି ତା ପରଠାରୁ ତା ଟେଷ୍ଟ୍ ହିଁ ମତେ ଭଲ୍ ଲାଗିଲାନି ତାର ଅଜୀବ୍ ସା ସ୍ମେଲ୍ ଆସେ ସେଥି ପାଇଁ ହିଁ।
ହଁ କେଜାଣି କଣ ହୁଏ ତ ଇଚ୍ଛା ହୋଉନି ଖାଇବାଲାଗି ଆଉ ସେବେଠୁ ତ ଖାଉନୁ ଆଉ। ସେଥିପାଇଁ ଖାଲି ଚିକେନ ମାଛ ମାଛ ପାଇଁ ତ ଭଲ ଲାଗେନି ଚିକେନ ଅଣ୍ଡା ଏଇ। ଯାଉଛନ୍ତି ଚିଙ୍ଗୁଡି ଆ ଜାନିରାମିଷ ଅଛି।
ହଁ ମୁଁ ବିି ସେମତୀ ଏଉଡା ହି ସବୁ ଖାଏ କେବଳ ମଟନ ଛାଡିକି।
ହୁଁ ଯାହାଉ କିଛି ତ ଗୋଟେ ସମାନ ହେଲା।
ଆଉ ଭେଜ ରେ କଣ ଖାଅ ପସନ୍ଦ?
ଭେଜ ରେ ଖାଏ ଯେ ବଟ ମୁଁ ପନିର ଖାଏନି ମତେ ଭଲ ଲାଗେନି।
କାଇଁକି?
ମାନେ ମତେ ଟିକେ କଁ ପାଇଁ ଭଲ ଲାଗେନି ଆଉ ଆଉ ସବୁ ଖାଇଦେବି। ଭେଜ ରେ ମତେ ଛତୁ ଭଲ ଲାଗେ।
ହଁ ମତେ ବି।
ସେଇଟା ମାନେ ସବୁଠୁ କହିବାକୁ ଗଲେ ଫେବ୍ରାଇଟ ଆଉ ପନିର ତ ମୁ ଖାଏନି। ମତେ କଣ ସେମିତି ଗୋଟେ ଇଛା ହେଇ ଜାଇଛି ଖୀର ଖାଏ। ମାନେ ସବୁ ଏ ସବୁ କ୍ଷୀର ସବୁ ଜିନିଷ ଖାଏ କିନ୍ତୁ ଗୋଟେ ପନିର ତରକାରୀ ଗୋଟେ ଇଚ୍ଛା ହୁଏନି ଖାଇବା ଲାଗି।
ମୋର ବି ସେମିତି ପନିର ମୁଁ ଯଦି ଖାଇବି ଅତି କମ୍ ରେ ଚାରି ପିସ ତା ର ଖାଇପାରିବି। ତାଠୁ ଅଧିଆ ଖାଇଲେ ମୋ ଭିତରୁ ବାନ୍ତି ଉଠେଇବ।
ଇୟାତ ସେତିକି ଆଉ ଆଉ ମସୁରମ ତ ଖାଏ ଛତୁ ଖାଏ। ଛତୁ ଟା ମତେ ଭଲ ଲାଗେ । ମତ ମତେ ପାଳ ଛତୁ ହିଁ ଭଲ ଲାଗେ ମତେ ବଟନ ଛତୁ ଟା ଭଲ ଲାଗେନାଇଁ।
ହଁ ସେ ମୋର ବି ସେମ।
ବଟନ ଛତୁ ଯୋଉ ବାହାଘର ଭୋଜି ଭୋଜିରେ ସବୁ ବଟନ ଛତୁ ହୁଏ ନା ତ ମତେ ପସନ୍ଦ ନୁହେଁ ମାନେ ଖାଇବା ଲାଗି।
କିନ୍ତୁ ମତେ ପାଳ ଛତୁ ତରକାରୀ ଘରେ ଯଦି ହେଇଥିବ ପୁରା ସୋରଷ ବଟା ଦିଆ ହେଇକି। ତ ମତେ ପୁରା ବଢିଆ ଲାଗେ ମୁଁ ସେଗୁଡା କ ହିଁ ଖା ଏ।
ମୁଁ ବି ସେମିତି ଥିଲି ଆଗରୁ କେବଳ ପାଳ ଛତୁ ଖାଏ। ତାପରେ ଘରେ ତ ହୁଏ ଖାଏ ନା ତ ହଷ୍ଟେଲରେ ଆସିଲା ପରେ ଏଠି ଛତୁ ଦିଅନ୍ତି। ତ ସିଏ ତ ଆଉ ତ ପାଳ ଛତୁ ଏଠି ଦେବେନି ନା ବଟମ ଛତୁ ହିଁ ଦିଅନ୍ତି ତ ତା
ହଁ ବାହାରେ ତ ସବୁଆଡେ ବଟନ୍ ଛତୁ ପ୍ୟାକେଟ ବାଲା।
ହୁଁ ଧୀରେ ଧୀରେ ଖାଇକି ମୋର ଅଭ୍ୟାସ ହେଇଗଲାଣି ବାସ।
ହଁ କିନ୍ତୁ ପାଳ ଛତୁରେ ଗୋଟେ ମାନେ ଅଲଗା ବାସ୍ନା ଥାଏ ଭଲ ଲାଗେ।
ଆଁ ଆଁ।
ମୁଁ କହିଲି ପାଳ ଛତୁ ରେ ଗୋଟେ ଅଲଗା ବାସ୍ନା ଥାଏ ଭଲ ଲାଗେ।
ତମ ଭଏସ କ୍ଲିୟର ହଉନି।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଏଥର କୁହ।
ହଁ ମୁଁ କହିଲି କି ପାଳ ଛତୁ ରେ ଗୋଟେ ଅଲଗା ବାସ୍ନା ଥାଏ ଖାଇବା ଲାଗି ଭଲ ଲାଗେ।
ଓହୋ ମତେ ବି ଏଇତ ବର୍ଷ ପାଗ ଆସ ସିଲା ମିଳିବ ଏଥର ଆଉ।
ବାହାରେ ରହିଲେ ତ ସେଇଆ ହବ ଆଉ ତାକୁ ଆଉ କଣ କରିପାରିବା ପଢିବାକୁ ବି ପଡିବ ସବୁ କରିବାକୁ ପଡିବ ଯୋଉ ଜିନିଷଟା ମା ମାନେ ନ ଖାଇବ ମାନେ ତମେ ଏଇନା ହଷ୍ଟେଲରେ ଖାଉଛ ନା ମୁଁ ବାହାରେ ରହିଲେ ରୁମ ନେଇକି ରହୁଛି। ତ ମୁଁ ଯାହାବି କରିକି ଖାଇପାରିବି ମୋ ପସନ୍ଦରେ।
ହୁଁ ହୁଁ।
କିନ୍ତୁ ତମକୁ ତ ପୁରା ବାଧ୍ୟ ପୁରା ଯାହା ଦିଆ ହବ ସେଇଟା ଖାଇବ।
ସେୟାହିଁ ଆମେ ଏଠି ବାଧ୍ୟ ହିଁ।
ଆଉ ତମର କଲେଜ୍ ଫଲେଜ୍ ଖୋଲିଲାଣି?
ହଁ କଲେଜ ଆଜି ଆମର କ୍ଲାସ ଥିଲା ଗୋଟାଏ ହେଲା। ମାତ୍ର ଗୋଟେ କ୍ଲାସ ଥିଲା। ଏଇ ସାଢେ ଏଗାରଟା ବେଳେ ହେଲେ କଣ ହବ ଏଇ ଯୋଉ ବର୍ଷା ଯୋଉ ହୋଉଚି ଜୋରେ କେହି ତ ବାହାରୁ ପିଲା ଆସିବେନି ମୁଁ ତ ନାଇଁ ଏଠି କଲେଜ ହଷ୍ଟେଲ ଭିତରେ ରହୁଚି ବୋଲି ଆଉ ଯିଏ ସବୁ ଦୂରରେ ଟିକିଏ ରହୁଚନ୍ତି। ସେମାନେ ତ ଆଉ ଆସିପାରିବେନି। ସେଥିପାଇଁ ଆଉ ଗଲୁନି କେହି। ବର୍ଷା ବି ଏମିତି ହୋଉନି ଝିପି ଝିପି। ପୁରା ଜୋରେ ହୋଉଚି।
ହଁ ହଁ।
ହଉ ହଉ ତାହେଲେ ମୁଁ ରଖୁଚି।
ହଁ ହଁ।
ହ।